ହୁଁ ମୁଁ କହିଲି
ହୁଁ। ହ୍ୟାଲୋ।
ପାରଙ୍ଗି ପଇସା ଗୋଟେ ହୋଲକୁ ସତୁରି ଟଙ୍କା କି ଅଶୀ ଟଙ୍କା ଏମିତି କି ଶହେ ଟଙ୍କା ଉପରେ। ହୋଲ ପିଛା ମନେକର ଫ୍ୟାନ ପାଇଁ ଗୋଟେ ତୁ ହୋଲକଲୁ ମାନେ ଫ୍ୟାନ ପାଇଁ ଯୋଉ ସ୍ୱିଚଟା ଦବୁ
ହଁ।
ସେଟା ଗୋଟେ ରହିବ ସେଥିପାଇଁ ଗୋଟେରେ ତୁ ଚାର୍ଜିଂ ପାଇଁ ରଖିଲୁ ଗୋଟେ ଦିଟା ପୋଟ ସେଇ ହିସାବରେ ପଇସା କହିଲ ତୁ ଯେତିକିଟା ଓ ହୋଲ କରିବୁ କି ଯେତିକିଟା ମାନେ ତୁ ଇଏ ହିସାବରେ ପଇସା। ଗୋଟା ସତୁରୀ ଟଙ୍କା ନା ଅଶୀ ଟଙ୍କା ନା ଶହେ ଟଙ୍କା ଏମିତି କେତେ।
କୋଉଠି ବୁଝିପାଇଲି
ଘର ୱା ୱାରିଙ୍ଗ ଯୋଉ କଲା ବେଳେ ଫ୍ୟାନ ପାଇଁ ଗୋଟେ ସୁଇଚ ନଉ। ସେ ପୁଣି ସେଇ ହିସାବରେ ପଇସା ଯେତେଟା ତୋର ହୋଲ କରିବୁ ଯେତେଟା ହୋଲ ପିଛା ତୋର ପଇସା।
ହଁ।
ଯୋଉ କାଚ ଝରକା ଯୋଉ ଲଗଉଛନ୍ତି କାଚ ଝରକା ଦୁଆର ଫାଷ୍ଟ, କାହିଁକିନା ଷ୍ଟିଲର ଦିଆ ହେଇକି ତାପରେ କାଚର ଯୋଉ ଲାଗିବ। ସେ ଲାଇଟବାଲା ତାରା ସ୍କୁଆର ଫିଟ ହିସାବରେ ରହୁଛି। ଆ ଗୋଟେ ସ୍କୋୟାର
ହୁଁ।
ଠିକ୍ କଥା କଣ?
ହୁଁ।
ତାର ସ୍କୋୟାର ଫିଟ୍ ହିସାବରେ ପଇସା ମାର୍ବଲ ଫାର୍ବଲ ପକେଇଲେ ବି ସିଏ ବି ସେମିତି। ତାର ଫୁଟ ହିସାବରେ ନା କଣ କି ମିଟର ହିସାବରେ ପଇସା ଏମିତି କଣ ଅଛି। ଆମର ସେଇ ଉପର ଘର ଦିଟା ସେ କବଡ ସେ ମାର୍ବଲ ହଉ ଟୋଟାଲ ଘର କଲର ସବୁ।
ମିଶିକି ଚାରି ଲକ୍ଷ୍ୟ ଖର୍ଚ୍ଚ। ସବୁ ବାପା ଆଉ।
ବାପାତ ଅଛନ୍ତି ଆଉ।
ବୁଝିଗଲି ବାପାତ ଅଛନ୍ତି ଆଗକୁ
ମୁଁ କହିଲି ସମସ୍ତେ ବସିପାରୁଛନ୍ତି ଶାନ୍ତିରେ ନା।
ସେ ବାପା କେମିତି ହଉଛନ୍ତି ବୋଲି ତମେ ସବୁ ବସିଯାଉଛ। ତମର କିଛି ଟେନସନ୍ ଅଛି, କିଛି ନାହିଁ।
ମାନେ ଶହ ତିନିଟା ତ ଏବେ ହେଇଯାଇଛି କହନ୍ତୁ ମୋର ମାନେ ତିନିଟା ପଚିଶ ମିନିଟର
ଗୋଟେ ସେଇ ଘର ପାଇଁ ସେ ବି ଗୋଟି କିଏ ଘରଟା ସେଟା ଦୋକାନ ପାଇଁ ସେଟା ଗୋଟେ ଆଉ ଗୋଟେ ସାନ ବାପାଙ୍କ ରୁମ୍ ଆଉ ପଛରେ ଯୋଉ କୁକୁଡ଼ାଙ୍କ ଘର ସେଟା ପାଇଁ ଆଉ ଟୋଟାଲ ଘର ପାଇଁ ବାପା ତାଙ୍କର ଟୋଟାଲ ଘର ପାଇଁ ତା ସେ ତାଙ୍କର ଟୋଟାଲ ଘର ପାଇଁ ମାନେ ଘରେ ଯାହା ଏ ସେ ଟୋଟାଲି ସାନ ବାପା ତାଙ୍କର ତାଙ୍କ ରୁମଟା ଆଉ କୁକୁଡା ଘର ମଟର ପାଣି ମଟର ଲାଗିଲେ
ଗଟେ କଂଜୁର ହେଇ ଜଣନ୍ତି ବାପା।
ଞ୍ଚଳ କାଇହିଁ କହିବାକୁ ଯ
ହଁ ମୁଁ ଦେ ଏତନଲା ଦେଇ ଆସନ୍ତି କଣ ଦେଲେ ବର୍ଷ ଦିବ ତାପରେ କଲେ ଘର
ବଢିଆ ଆ ଘର ତ ଏବେ ନହେଲେ କେବେ ଗୋଟେ ହବ
ଲୋକ ବି ସେଇ ଭଳିଆ ହେଲେ ମାନେ ଇଏ କରନାନ୍ତି ଲୋକ ତ ତାଙ୍କ ଇଏ ଭୁଲି ଯାଉ
ସିଏ ଯେମିତି ଭଲ କ ପାଇଁ ଅଛି କର୍ମ ଯେମିତି ଫଳ ସେମିତି ଦେଇଥିଲେ ହୁ ସିଏ ଯଦି ଦଉଛନ୍ତି ତାଙ୍କ ଭାଇମାନାନଙ୍କ କ ସେଟା ତ ଠିକ୍ ଯୋଉ ସିଏ ତାଙ୍କ ଭାଇମାନଙ୍କ ପାଇଁ ସି ଯାହା ପିି କରିକି ଦଉଚନ୍ତି ନା ନାଇଁ ନାଇଁ ଇଏ ଯଦି ଜଣେ ଯଦି ପଅ ଏଥିରେ ନବ ମାନେ ଖାଇବା ଏଥିରେ ନବ ଯଦି ନବ କିବୁ ଆଜି ଜଣେ ହଁ ଜଣେ ଜଣେ ଯଦି ସେତିକି ଦଉଚି ଯେ ଭଗବାନ ଦେଖୁଛନ୍ତି ହଁ ଦେ ଜଣେ ଭଗବାନ ସବୁ ଦେଖୁଛନ୍ତି ଜଣେ ଯଦି ଜଣଙ୍କର ସାହାଯ୍ୟ କରିବ ଭଗବାନ ତାକୁ ଯୋଗ ବା ଲେ ସାହାଯ୍ୟ କରିବେ ତେଣିକି ସେମାନଙ୍କ ହାତରେ ନହଉ ଆଉ କାହା ହାତରେଲେ ସାହାଯ୍ୟ କରିବେ।
ସିଏ ବି ସାହାଯ୍ୟ କରୁଛନ୍ତି କାଲି ସକାଳେ ସେମାନେ ଅବଶ୍ୟ ସାହାଯ୍ୟ ନ କରିବେ ଆଉ ଯାହା ହେଲେ ବି ତ ଜଣେ କିଏ ସାହାଯ୍ୟ କରିବ
ସେଇଟା ତ ଠିକ କଥା ଯାହାର କରିବ ସିଏ ନ କଲେ ବି ଜଣେ ନା ଯିଏ ନାଇଁ ସିଏ କରିବ।
ହୁଁ। କର୍ମ କରିଥିଲି ଫଳ ଯୋଉ ବାଟ ରେ ହେଲେ ପାଇବେ
ଚାଲୁଛି ଚାଲୁ ଦେଖା ଯାଉ କଣ ହୋଉଛି?
ସବୁ ସେମିତି ଚାଲିଥାଏ।
ଆଉ ତମ ଘର ଷ୍ଟାର୍ଟ ହେଲାଣି ନା କେବେଠୁ କଣ ଷ୍ଟାର୍ଟ ହବ?
ହଁ ଆଜି ତ ଦିଆ ହଉଥିଲେ ଦିଆ ହଉଥିଲା ଚିହ୍ନ।
ହୁଁ ହୁଁ, ଦି ତାଲା କରିବେ ନା ଗୋଟେ ତାଲା?
ମୂଳରୁ ଆଗେ ଗୋଟିଏ ତାଲା କରିସାରନ୍ତୁ ପୁଣି ଦି ତାଲା କଥା ଅଛି।
କେତେ କଣ ରୁମ୍ କଣ କେମିତି କରିବେ କିଛି ପ୍ଲାନ ଅଛି ନା କଣ ସେମିତି ଖାଲି
ହଁ ଫାଷ୍ଟ ଆଗଟା ହେଉଛି ଦୋକାନ ଘର ଆଉ ତାପରେ ତାପରେ ବାରଣ୍ଡା ଟା ହବ, ତା ପାଖରେ ରୋଷେଇ ଘର, ତାପରେ ଠାକୁର ଘର। ତାପରେ ଗୋଟେ ବେଡ ରୁମ୍ ତାପରେ ତା ପାଖ ଆଉ ଗୋଟେ ପୁରା ବଡ ଛୋଟିଆ ରୁ ଟିକେ ବଡ, ବଡ ରୁମ୍ ଟେ। ଲାଟିନ୍ ବାଥରୁମ୍ ତାପରେ ସେପଟ କୁ ଟିବଲ ହବ, ତାପରେ ଉପରକୁ ତାଙ୍କର ଭବିଷ୍ୟତରେ କଣ କରିବେ ଆଗେ ଏତିକି ଏତିକି କରିକି ରହିଯାଆନ୍ତୁ, ତାପରେ ଏତେ କଥା ଅଛି ପୁଣି ଘର କଲାବେଳକୁ
ସବୁ ସିଧା ସିଧା
ହୁଁ ହୁଁ ହୁଁ।
ସ୍କୁଲ ଘର ଟାଇପ ର, ଆଗ ବାରଣ୍ଡା ରହିବ
ମାନେ ସେଠି ତ ପ୍ରାୟ ଯେତିକି ଘର ହେଇଛି ସେପଟ ଜାଗାରେ ସବୁ ଯାଙ୍କ ପ୍ରାୟ ସିଏ ସିଧା ସିଧା ହେଇଛି, କୋଉଟା ତ ଗୋଟେ ମାନେ ଇଏ ଦେଖା ହଉନି ସାଇଜିଆ। ଯେତିକି ଘର ମୁଁ ଦେଖିଲି କିନ୍ତୁ ପ୍ରାୟ ସବୁ ସିଧା ସିଧା। ତା ପାଖରେ ଯୋଉ ସିଏ ଯୋଉ ଅମୁଲ୍ୟ ବାରିକ ଘର ତାଙ୍କ ଘର ବି ସେଇ ସିଧା। ତାଙ୍କ ସେପଟେ ସେ ଯଉ ସେଟା ବି ସେଇ ସିଧା। ହାପି ଭାଇ ଦୋକାନ ଟା ବି ଏମିତି ସିଧା ଲମ୍ବିଛି। ମାନେ କିଛି ତାଙ୍କର ଗୋଟେ କିଛି ଘର ବି ହେଇନି ଇଏ ଗୋଟେ କି ଚାଲାକିଆ।
ହଁ, ଦେଖ କର ଆଉ। ତୁମର କଣ କରିବ ଘର କରିବନି?
ନା ଆମର
ତମର କୋଉଠି ଦୋକାନ ପାଖରେ କରିବ?
ଘର ବି ସେଠି ହବନି ସେଠି ଖାଲି ଦୋକାନ ଘର ଭଳିଆ ଗୋଟେ ଜାଗା ରଖାଯିବ, ସେଠି ତ ଘର ହବନି।
ତାହେଲେ ତମେ କୋଉଠି ରହିବ? ଆଉ ଏଇ ତୋ ବଡ଼ବାପା ହେରିକା କୋଉଠି ରହିବେ?
ବାବା ହେରିକା ସବୁ ଦୋକାନ ପାଖକୁ ଯିବେ କଉଠି କେତେବେଳେ ଘର କରିବେ। ତମେ କେତେବେଳେ ଘର କରିବ? ସେଠି ଘର କଲା ବେଳକୁ ଏଠି ହେଇଯାଇଥିବ।
ତୁମେ ଏବେ ସିଏ ଦୁଇ ସେଠିକି ପଳେଇବେ, ତାହେଲେ ତୁମେ ଏବେ ଦୁଇ ଏଠି ରହିବ।
ସେ ଆଗେ ଯାଆନ୍ତୁ ତ। ଯା ହଁ ଗଲେ। ତାପରେ ଏଇଟା ଯଦି ଇଏ ହେଇଗଲା ତାହେଲେ ଇଏ ଏଠିକି ପଳେଇବେ କରି
ହୁଁ ହୁଁ।
ଆମର ସେଠୁ ବି ରହିବେ, ପ୍ଲସ୍ ଏଟା ବି ଏଟା ପୁରାଟା ଆମର ଆଉ। ସେଥିପାଇଁ ନୂଆ ଘରକୁ ମୁଁ ଯାଉନି।
ତୁମର ତାହେଲେ ଏବେ କହିବାକୁ ଗଲେ
କଣ?
ସାଙ୍ଗ
ଆଁ?
ମୁଁ କହିଲି ଯାହା ହେଲେ ବି କିଛି ବର୍ଷ ତମର ହାପିର ସାଙ୍ଗ ହେଇକି ରହିବ।
ହଁ ର ଲାଗି ବ ସାମ୍ନା ବସି ଖଛି
ହଁ। କଣ କହିଲ?
ଘରେ ତ ବସୁଛି କାମ କରିବାର ନାଇଁ ଖାଲି ବସିକି ଖାଉଛି।
ସେଇଟା ଜାଉଥିଲା କୁଆଡେ
ହୁଁ କହି ମତେ ସେ କାମ ପୋଷଉନି ମୋତେ ସେ କାମ ପୋଷଉନି କିନ୍ତୁ ଫୁଲ କେମିତି ଯାଇକି ରହିଛି।
ଓ ସିଏ ଜ କହୁଛି ନା ସୋରୁମ ରେ।
ହଁ ମୁଁଗୋଟେ ମୁଁ ବି ଜାଣିନି ସେଟା କଣ ଭୁବନେଶ୍ଵ ରରୁୁ ଦିଲ୍ଲୀଇ କରିବା ଯିବା ଆସିବା ନା କିନ୍ତୁ କଣ କରିବାବ ତୁ ସେଠି କଣ ରହିଯାଇଥିଲ ଏଇନା ସବୁ ଦିନ ଯିବାଆସିବା କରିବା ଏତ ଜରୁର ଥିଲା?
କିଏ?
ଏଇ
ନା ମୁଁ କହିଲି ସେ କରୁଥିଲୁ କଣ କରୁଥିଲା କଣ?
କିଏ ଜାଣିଥିବ?
ସେଇ ମାର୍କେଟିଂ ଫାର୍କେଟିଙ୍ଗ ରେ ଥିଲା ନା କଣ। ମାନେ ବୁଝାବୁଝି ଇଏ ସଏ
କି ବଛ ଟିକେ ରଖିବନି ସୁବି ବିଦା କରିଦବ।
ଆଇଦର୍ ସେଲସ ତ ମର ମାର୍କେଟିଂରେ।
ତ କିଏ ରଖିବେନି ତାକୁ ସବୁଠୁ ସମସ୍ତେ ବିଦା କରିିଦେବେ।
କି
ଅତି ଯେ ଚାଲାକିଆ ଗୁଣ କଲା ମୋ କା ଗୋଡ ତଳକୁ ଯିବିନି ଆଉ ତୁ ଚାକିରି କଲୁିୁ କ ପାଇଁ ବସିଚୁ ଘରେ। ଚାକିରି କରିୁଥିଲ ତୋ ତେଳୁ ବସି ଉଥିଲେ। ମୁତା ଗୋଡ ତଳୁକୁ ଜିବିନି ଆଉ ଟିକେ
ଗୋଡ ତଳକୁ ଜ ନ ଯିବ ତାହଲେ ବିଜନେସ କରିବ। ବିଜନେସ କରିବୁ
କରିବ ମୁଁ ପାଟିରେ ଅପ କରିପାରିବି। ଚୋପାଟା କରିବ ସେ।
ନ କଲେ ହ କରିବ ବାପର ପଇସା ଅଛି ଖା ବସିବ ଖାଇବା କଣ ସୋଇଅ।
କିନ୍ତୁ ମୁ କଥା ଶୁଣିୁଛି ଦିନି। ଆଉ ଯଉ ଏଇଠା ମୁ ପଳେଇଥାନ୍ତା।
କିଏ ତତେ?
ସେଇ
ଆଁ କି ତାତେ କୁଛ
ମତ କାଇଁ କହିବ।
ଯିଏ ଯଦି କହିବା ଯେମତି ଗୋଟେ ଲୋକଟେ ସାଙ୍ଗଟେ ରୁମମେଟ ତା ଘର ପାଖକୁ ତାଙ୍କ ଗାଁକୁ ରେ ଲୋକଟେ। ଏମ୍ ବି ଏ କଲ ବାହାସାହା ହେଇସାରିଲାଣି। ବାପା ଗମେଣ୍ଟ ଚାକିରି ରିଟାୟାର ହେଇସାରିଲାଣି ବାହା ହେଇସାରିଲାଣି। ୟ ହ ଯିଏ ବାପା ବାହାଘର କଲା ଏମ ବିଏ କଲା ଏମ ବିଏ କରିସାରିଲା କୋଉଠି ଚାକିରି ପାଇଲାନି। ପାଇଲା ପନ୍ଦର କୋଡିଏ ହଜାର ଫାଷ୍ଟ ଷ୍ଟାର୍ଟିଂ ଯାହାଲେ ତତେ କିଏ ଦବ କୋଡି କୋଡିଏ ଯାହାଲେ ପାଇ ପନ୍ଦର କୋଡିଏଜାର କି କୋଡେ ପଚିଶ ହଜାର ପାଇ
ହୁଁ।
ଯେ ଯେବେ ବି ଚାକିରୀ କର ଚାକିରୀ କରୁ ମାନେ ଆ ପ୍ରାଇଭେଟ ଚାକିରି କରିବୁ ମାନ ତ ପନ୍ଦର କୋଡିଏରୁ ଷ୍ଟାର୍ଟ। ନହେ ଯାଇଯାଇ କୋ ତିରିଶ ରୁ ଷ୍ଟାର୍ଟ ପଚିଶି ତିରିଶ ରୁ ଟାଟା ମୋ ସାଙ୍ଗ ରଷ କଲେନି ଛାଡ଼ିଦଲେ। ମୋ ସାଙ୍ଗ ତା ମାମୁଁ ଜଣେ କମ୍ପାନୀରେ ଥିଲେ ସେ ସବୁ କହିଦେଇଛି ଆଉ। ତୁ ନହେଲେ ପଳେଇଆ ଏଇଠିକି ମୁଁ ତତେ କହିବି କିଛିଟା କାମ କରିଦବୁ ଆଉ। କୋଡିଏ ପଚିଶ ପାଇବୁ।
ଆଁ ତାଙ୍କର ଏକ ରେ ଚାକିରି ହେଇନି। ବାପା ରିଟାରମେଣ୍ଟ ହେଇସାରିଲେଣି। ଯାହା ଯୋଉ ପଇସା ଆସେନି ମାସ କୁ ସବୁ ଯୋଉ ଇଏ ପଇସା।
ହଁ।
ହଁ, ସେଇ ପଇସା ବସିକି, ସେଇ ପଇସାରେ ଇଏ କଣ ଚଳିବା କଥା। ହଁ, ସେ ଡାକିଲେ ଯେତେବେଳେ ଇଏ। ନା ମୁଁ ଏମବିଏ କରିଛି ଏତେ ପାଠ ପଢିଛି ମୁଁ ଏ ପଚିଶ, ତିରିଶ ହଜାରରେ ଚାକିରି କରିବା। ନା ଆଉ ତାହାଲେ ଠିକ ଅଛି ତୋର ଘରା କଜିି ଯଦି କହବା ମୁଁର ତି ମୁହ ଯଦି ଷ୍ଟାଟିଙ୍ଗ କଲେ ସିନା ଧୀରେ ଧୀରେ ବଢିବ। ଆଉ ଯଦି କହିବ ମୂଳରୁ ମୋତେ ଦିଅ ସବୁ। ଫାଷ୍ଟରୁ ଲକ୍ଷେ, ଜଣେ ଫାଷ୍ଟ ରୁ ଲକ୍ଷେ କୋଉ ହିସାବରେ ଦବ। କାମ ନ ଦେଖିକି ନ ଦେଖିକି କଣ। ଦେଖିଲେ ଧୀରେ ଧୀରେ ବଢ଼ିଲେ ତାପରେ ଦେବେ। ହଠାତ୍ ଜଣେ କେମିତି ଦବ? କେହି ତ ଦେବେନି। ଆଉ ସେମିତି ତା ଘରେ ବସୁ। ବାପା ପେନସନ ପଇସାରେ ଖାଇବା କଥା, ରହିବା କଥା।